ନମସ୍କାର ଗୁଡ ଆଫ୍ଟରନୁନ କଣ କରିବି ଆଉ ବସିଛି ଆଉ। ତମେ କଣ କରୁଛ?
ଏଇ ବସିଛି ଆଉ।
ଆଉ ତମ ଆଡେ ଗରମ କେମିତି ହଉଛି?
ଗରମ ତ ପ୍ରବଳ ମାତ୍ରାରେ।
ଆମର କଣ ଅ ଗୁଳୁଗୁଳି ଆମର ଏଠି ଭାରି ଥଣ୍ଡା କଣ ହଉଛି।
ଥଣ୍ଡା ହଉଛି।
ହୁଁ।
ପଳେଇବବୁ ନ ହେଲେ ଆମେ ସେପଟକୁ ଆଉ।
ନା ମ ଏସିି ଏଠି ଲାଗିଛି ତ ସେଥିପାଇଁ ଥଣ୍ଡା ହଉଛି ଆଉ ମୁଁ ଭାବୁଛି ଗରମ କାଇଁ ହଉନି। ଘରୁ ବାହାରିଲେ ଗରମ ହଉଛି।
ହଁ।
ହଁ ଆଉ ହଁ ପରା ସେଥିପାଇଁ ଆଉ। ଆଉ ଆଜି ଖାଇଛ କଣ?
ହଁ ଖାଇଛୁ ଆଜି ପଖାଳ ଖାଇଛୁ ଗରମ ହଉଛି ଆଉ।
ପଖାଳ ସହିତ ଲଗେଇ କଣ?
ଲଗେଇ ଶାଗ ଭଜା ଆଳୁ ଭର୍ତ୍ତା ଅଣ୍ଡା ଆମଲେଟ। ଏଇ ସବୁ ଆଉ।
ହଁ ନାଦି ଦେଇଥିବ ଆଉ। ନିଦ ମାଡୁଥିବ ପ୍ରବଳ ଆଉ ନାଇଁ ନା।
ନିଦ ମାଇଲେ ଶୋଇ କୋଇ ହୋଉଚି।
ଅହ। ଆଉ ସବୁ ଖବର କଣ? ତମ ସେପଟେ ସମସ୍ତଙ୍କ ଦିହ ଭଲ ଅଛି ନା?
ହଁ ସମସ୍ତଙ୍କର ଭଲ ଅଛି। ଆଉ ରଜ ପାଇଁ କଁ? ହଁ ଗରମ ହୋଉଚି ଆଉ। ଆଉ ରଜ ପାଇଁ କଣ କରିବ? ହୁଁ।
ରଜ ପାଇଁ ଦିଟା ଶାଢୀ କରିଚି। ଆଉ ଗୋଟେ ଡ୍ରେସ। କିଣିବାର ଅଛି। ଆଉ ଯଦି ହେବ ଟିକିଏ ମାର୍କେଟ ଯାଇକି ଡ୍ରେସ୍ ଟେ ଆଣିବା ଆଉ।
ଉଁ ହୁଁ।
ଶାଢୀ କିଣି- ଏଇ ଯିବା ଏଇ ଗରମ ପା ହୋଉଚି ନା ଟିକିଏ ସୂର୍ଯ୍ୟ ଟିକିଏ ଯାଆନ୍ତୁ ଆଉ। ରାତି ହୋଉ ଟିକିଏ ଯିବା ଆଉ। ଗଲେ ଗୋଟେ ଡ୍ରେ ଚନ୍ଦ୍ର ଆସିଲେ ଟିକିଏ ଯିବା ଆଉ। ଶାଢୀ କରିଚି ତେ କଣ କରିବି କହିଲୁ ଶାଢୀ। ଦୁରା ଟିକିଏ ବ୍ଲାଉଜ କରିବା ପାଇଁ ସେ ସିଲେଇ ବାଲା ଟିକିଏ କହିଲାନି ମୁଁ ରଜକୁ କୁଆଡେ ଯିବି। ମୁଁ କରିପାରିବିନି ମୁଁ ପୁରା ଟେନସନରେ ଅଛି। ତମ ସେପଟେ କିଏ କରୁଚନ୍ତି କି ବ୍ଲାଉଜ୍?
ହଁ କରୁଚନ୍ତି ଭାଉଜ କରୁଚନ୍ତି। ଗଣ ମଙ୍ଗାରେ କରୁଚ ନ୍ତି। ଛକରେ କରୁଚନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ତମ ସେପଟେ ସବୁ ଭଲ କରୁଚନ୍ତି। କିନ୍ତୁ ମୁଁ ଯାହାକୁ ଦିଏ ନା ସେ ପରଫେକ୍ଟ କରେ। ସେଥିପାଇ ମୁଁ ଟିକିଏ ଚି କି ଦବାକୁ ଚାହୁଁଚି।
ଆଉ ତାଙ୍କୁ କହୁନୁ କରିଦେବେ ନହେଲେ ଗୋଟେ।
ଗୋଟେ କରିଦବା ଆଉ ରଜ ଟିକିଏ ଏମିତି ନେଇଯିବା ଆଉ। ଆଉ ରଜ କଣ ଅଛି ନାଇଁ ନା। ଆଗେ ଯୋଉ ବୁଲାବୁଲି ହୋଉଥିଲୁ ପାନ ଖାଇକ୍ କି ଚୋବେଇ ଚୋବେଇ ଦାନ୍ତ ନାଲି କରି। ପଟାଦଳି ଖିଳି ଆଉ ତୁ ପା ରଜରେ ଆଉ ଯୋଉ ରଜରେ ପଡିକି ଅଣ୍ଟା ଭାଙ୍ଗି ଯାଇଥିଲା ଭଲ ହେଲାଣି ନା?
ନା ଭଲ ହଁ ଭଲ ହେଲାଣି ଆଉ। ସେ ଦରଜ ଫରଜ ଟିକିଏ ରହିବ ଆଉ। ପଡିଲେ ମାନେ ଆଉ କଣ ହବ।
ଆଉ ଟ୍ୟିଉସନ ‌‌କ ଫ୍ୟିଉସନ କଣ ସବୁ ଚାଲିଚି?
ଟିୟୁସନ ହଁ।
ତାହେଲେ ଚାଲିଚି ଆଉ। ସବୁ ତାହେଲେ ସମସ୍ତେ କାର୍ଯ୍ୟକ୍ରମରେ ଲାଗି ପଡିଚନ୍ତି ଆଉ ନାଇଁ ନା।
ହଁ।
ଆଛା ଆଛା ଆଉ ଘର ଆଡେ- ଆଉ ଘର ଆଡେ ଆସୁନୁ ଟିକିଏ ବୁଲିବାକୁ ମୁଁ ଆସ୍ଚି ମୁଁ ଆସ୍ଚି। ମୋ ବାପ ଘରୁ ଆସ୍ ଚି। ଆଉ ତମ ଆସିବ ତ ଟିକିଏ ଜଲ୍ଦି ଆସିବ। ମୁଁ ଆଉ ଦି ଦିନିର ଅତିଥି।
ପହରଦିନ ପଳେଇବ କି?
ହଁ ପରା ପରଦିନ ପଳେଇବି ଆଉ କଣ କରିବି। ଆଉ ତମେ ଟିକିଏ ଆସ। ଦେଖା ସାକ୍ଷାତ ହେଇଯିବ।
ହଉ ଯିବୁ ଆଉ ରିତୁରମୋର ନ ହେଲେ ଆଉ।
ନୋ ନେମ୍ ଆଛା ଆଚ୍ଛା।
ହଁ ଆମେ ଦି ଭଉଣୀ ଯିବୁ ନହେଲେ ଆଉ।
ହଁ ଦି ଭଉଣୀ ଆସିଲେ କଣ ସବୁ ଆଣିବ?
କଣ ଖାଇବ କହୁନ?
ମୋ ପାଇଁ ମୁଁ ତ କିଛି ଖାଏ ନା। ମୁଁ ସେଇ ଚାରି ପାଞ୍ଚଟା ବରା ନେଇ ଆଇଲେ ମୋ ପା ପୁରା ରାଜା ସୁଖ। ଆଉ ତା ସହିତ ଚା ତା ସହିତ ଗୁପଚୁପ ତା ସହିତ ଯଦି ଆଣିବ ପିଜା ଆଣିଲେ ମୁଁ ଚଳେଇ ଦେବି ମ। ମୁଁ ସବୁ ଖାଇକି ହଜମ କରିଦେବି।
ଓ ହୋ ଆଉ ତାହେଲେ ଆମକୁ କାମ ଗୋଟେ କାମ କରିବାକୁ ପଡ଼ିବ ଯିବାକୁ ବଜାରକୁ ପଡ଼ିବ ବୋଧେ ଆଉ।
ଆଉ ତମେ କଣ କହୁଥିଲ ଗାଁ ଦୋକାନରୁ ଚେନାଚୁରୁ ବିସ୍କୁଟ ନେଇକି ଆସିଥାନ୍ତ ନା କଣ।
ଆଉ ନା ନା ବଜାର ଯିବୁ ନା ଆଉ।
ଆଉ ତମେ କଣ ଖାଇବ କୁହ ମୁଁ ସେଇ ହିସାବରେ ସବୁ କାର୍ଯ୍ୟକ୍ରମ କରିବି।
ନା ମ କାର୍ଯ୍ୟକ୍ରମ ଆମ ପାଇଁ କିଛି କରିବା ଦରକାରହିଁ ଆମେ ଯୋଉ ନେଇଥିବୁ ସେଇଆ ମିଶିକି ଖାଇଦବାନି।
ଆଚ୍ଛା ଆଚ୍ଛା। ନାଇଁ ନାଇଁ ଆସ ଏତେ ଦିନି ପରେ ଆସୁଛନ୍ତି ସମସ୍ତେ ନା।
ହଁ
ଆଉ ବୋଉ ଦେହ ପା କଣ ଖରାପ ଥିଲା ଭଲ ହେଲାଣି?
ହଁଁ ବୋଉଙ୍କ ଦେହ ଭଲ ଅଛି।
ଆଉ ବାପାଙ୍କ ଦେହ?
ହଁ ବାପାଙ୍କ ଦେହ ଭଲ।
ଆଉ ଭାଇ ଭାଇର ମ୍ୟାରେଜ କେବେ ହବ?
ଭାଇର ମ୍ୟାରେଜ ଅଛି ଆଉ ଏବେ ହେଇନି ଆଉ ଆର ବର୍ଷ ଆଡ଼କୁ ହବ ଆଉ।
ମତେ ଡାକିବ ନା?
ତମକୁ ଡାକିବୁ କଣ ତମେ ନରହିଲେ ହବ ନା।
ଆଚ୍ଛା ତ ତାହେଲେ ମୁଁ ବହୁତ ଇମ୍ପୋର୍ଟାଣ୍ଟ ନା।
ଆଉ
ଆଁ ଭିଆପି ଆଉ ଆଚ୍ଛା ଆଉ ସବୁ ଖବର କଣ? ଆଉ ଯୋଉ ସବୁ ଖେଳ ହୁଏ, ଖେଳୁଛ ନା। ଖେଳୁଛି ନା ଯୋଉ ଛାତ ଉପରେ ବସିକି ଯୋଉ ଖେଳୁଥିଲ।
ହଁ ହଁ ସେ ନହେଲେ ହବ।
ଆଚ୍ଛା ଆଚ୍ଛା। ଆଉ ଭଲ ତାହେଲେ ସବୁ ଚାଲିଛି ଆଉ ନାଇଁ।
ଯାହା ହେଲେ ଆମକୁ ଆଜି ଶୀଘ୍ର ବାହାରିବାକୁ ପଡ଼ିବ ଯିବାକୁ ଟାଇମ ଲାଗିବ ଟିକେ।
ଆଚ୍ଛା ଆଚ୍ଛା ମୁଁ ପା ଏଇ ଶାଢ଼ୀ ଦିଟା ଆଣିଛି ଡ୍ରେସ ପାଇଁ ଯିବି। କୋଉ ଡ୍ରେସ ଦୋକାନ କେମିତିଆ ଡ୍ରେସ ପିନ୍ଧିବି କହିଲୁ ଭଲ ଲାଗିବ ଟିକେ ମାନେ ମ୍ୟାରେଜ ପର୍ସନ କୋଉ ଭାବୁଛି ଆଜି ପଳେଇବି ଆଉ।
ମତେ ଟିକେ ନଉନ।
ଆଉ ଗୋଟେ କାମ କର ମାର୍ କି ଆସ ମାର୍କେଟ ଆସ ଆଜି ଏକାଥରେ ଦେଖାହବା ସେଇଠି ଚାଟ ସହିତ ଗୁଗ୍‌ଚୁପ ଟିକେ ଚଲେଇଦବା। ହେଲା ଆ ମନ ଇଚ୍ଛା ଟିକେ ଖାଇବା ଦୁଃଖ୍ ସୁଖ୍ ଟିକେ ହବା। ଆଉ ଦି ଦିନ ପରେ ଫୁଣି ଟିକେ ଦୁଃଖ୍ ସୁଖ୍ ହବା ଆଉ କଣ କହୁଛ।
ହଁ ମୁଁ ତ ଡ୍ରେସ କିଣିବାକୁ ସେଇଆ କହୁଥିଲି ଖୁଡ଼ିଙ୍କୁ ଯିବା ଆଜି ଚାରିଟା ବେଳକୁ।
ଆଉ ତମେ ଯଦି ଡ୍ରେସ କିଣିବାକୁ ଚାହୁଁଛ ଆସ ନହେଲେ ମୁଁ ଆଜି ତମର ନୂଆ ଡ୍ରେସ ନେଇଯିବ ମୁଁ ପେମେଣ୍ଟ କରିଦେବି ଆଉ।
ନା ଆମ ପଇସା ତମେ କଣ ଦବ।
ହଉ ନହେଲେ ତମେ ଦିଅ ଆଉ ତମେ ନହେଲେ ଦିଅ ମୁଁ ଗୋଟେ ଡ୍ରେସ୍ କିଣୁଛି ଆଉ।
ସେଇ ହେଲାନି ପଇସା ସବୁ ତମର ଆମର କଣ ଗୋଟେ ନୁଆଁ।
ହଁଉ ତାହେଲେ ଗୋଟେ କାମ କର ଆଉ ତମେ କିଣି ଦିଅ ଏଇଥରକ ଆଉ ନେକ୍ସଟ ପାଳି ମୁଁ ଆମ ଘରୁ ଗଲେ କିଣିବି ଆଉ।
ଏଇ ମୋରି ଭାଇ ପଇସା ତ ଆଉ।
ଆଉ ମୋର ବି ସେଇ ଭାଇ ଆଉ ଏବେ ହେବେ ଛାଡ ଆଉ। ସିଏ ତ କଣ କରିବା। ଆଉ। ଆଉ ସବୁ ଗାଁ ହାଲ୍‌ଚାଲ୍ ମତେ ଟିକେ ଜଣେଇବରେ ମୁଁ ଟିକେ ଦୂରରେ ରହିଲି ମୁଁ ଜାଣିପାରୁନି କିଛି କଥା। ମତେ କେବେ କେବେ ଜଣେଇଦବ ଯେ ତ ଏଇ ସବୁ ହେଲା ଘଟଣା ଇଏ ସିଏ।
ହଁ ହଁ ମୁଁ ତମକୁ କହିଦେବି ନା ଖୁଡିଙ୍କର ଗୋଟେ ଚପଲ କିଣିବାର ଥିଲା।
ଆଚ୍ଛା ଆଉ କଣ କିଣିବ?
ଚପଲ କଣ କିଣିବେ ବୋଲି କହୁଥିଲେ। କହିଲେ ଗୋଟେ ନୂଆ ଚପଲ ଟେ ଆଣିବି। ଆଉ ଯିବୁ ମୁଁ ସେଇ କଥା କହୁଥିଲି ଚାରିଟା ବେଳେ ନହେଲେ ଯାଇଥାନ୍ତେ। ମୋର ଗୋଟେ ଡ୍ରେସ କିଣିଥାନ୍ତି ସେ ଗୋଟେ ଚ ଚପଲ କିଣିଥାନ୍ତେ।
ଏଇ ଚପଲ କିଣିଲେ ଚପଲ କିଣିଲେ କହିବୁ ମୋ ସାଙ୍ଗର ଗୋଟେ ଚପଲ ଦୋକାନ ଅଛି। ସେ ପୁରା ମାନେ ଭଲ ଡିସକାଉଣ୍ଟ ରେ କାଟିବ ସମସ୍ତଙ୍କ ପାଇଁ ଟ୍ୱଣ୍ଟି ପର୍ସେଣ୍ଟ କାଟେ ମୁଁ କହିଲେ ଥାର୍ଟି ଫୋଟି କାଟିଦବ। ସେ ଭଲ ମାନେ ଲୋକଟେ ଆଉ ଯଦି ଯିବ ମତେ କହିବ ଆଉ। ହଁ କହିବି ଆଉ।
ହଁ ହଁ ମୁଁ ତମକୁ ଫୋନ କରିବି ନହଲେ ଆଉ।
ହୁଁ ହୁଁ। ଏମିତି ତାହେଲେ କଥା ଆଉ ମୁଁ କହିଲି ଭୁଲି ଭାଲି ଗଲିଣି ବୋଧେ ଆଉ ମତେ ଭୁଲି ଭାଲି ଯାଇସ ନା।
ନା ତମକୁ ଆମେ ଭୁଲିବୁ।
ଲିଭାଇଲ ମୁଁ।
ଆଉ ଭୁଲି ଯାଇଛ ଆଉ ଫୋନ ଫାନ ଟିକେ ସେମିତି କରୁନ ଏତେ ଆଗେ କେତେ କଥା ହଉଥିଲ ଆଉ କ କଥା ନାଇଁ ବାର୍ତ୍ତା ନାହିଁ ମ୍ୟାଡମ ଆମର ଭୁଲି ଗଲେଣି ଆଉ।
ନା ନା ତମକୁ ଭୁଲି ପାରିବୁ ଆମେ ନିଜକୁ ଭୁଲିଯିବୁ ତମକୁ ଭୁଲି ପାରିବୁ।
ମୁଁ ନିଜକୁ ଭୁଲି ପାରିବିନି କି ତମକୁ ଭୁଲି ପାରିବିନି କି ସଂଶାର ଯାକର ଲୋକକୁ ବି ଭୁଲି ପାରିବିନି। କଣ କରିବି କୁହ?
ନା ତମେ ବି ଆମକୁ କଣ ଭୁଲି ପାରିବ।
ନା ନା ତମେ ସବୁ କେତେ ଭଲ ମୁଁ ତମମାନଙ୍କୁ ମାନେ ମୁଁ ମୋର ଅଧା ଟାଇମ ତମକୁ ସବୁ ଭାବିକିନି ପୁରୁଣା ସ୍ମୃତି ଭାବି ଭାବିକି ମୋର ଟାଇମ ସବୁ ପଳାଏ। ଆଉ ତମକୁ ସମସ୍ତଙ୍କୁ ବହୁତ ମିସ୍ ବି କରେ।
ସେ ବା ବୁଲି ହବ କଣ।
ଆଛା। କଣ କରିବି ଯାଉଥିଲି ବାଟରେ ଝୁଣ୍ଟିଲି ଯେ ଗୋଡ ନଖ ଏକାଥରେ ଉଠି ପଳେଇଛି। କେତେ ବ୍ଲଡ ବାହାରୁଚିଲୋ ହଁ ବା ଅଭିିଶାବ କିଏ ଦେଲା ବୋଧେ ଆଉ।
ନା ମ ତମକୁ ଅଭିଶାପ କିଏ ଦବ।
ହଁ କିଏ ତାନ୍ତି ହଁ ଯଦି କାହାର ରାଗ ଫାଗ ଥିବ ସେ ମନେ ମନେ ଗାଳି ଦଉଥିବ।
ନା ନା କିଏ ଗାଳି ଦବ ତମକୁ।
କହ ନା କହନା ମୁଁ ବହୁତ କଷ୍ଟ ପାଉଛି ନଖ ଛିଡି ଯାଇଛି ମୁଁ ଦି ଦିନ ପରେ ଯିବି ସେଠି ଛୋଟ ଚୋଟେଇ ଛୋଟେଇ ଚାଲିବି ମତେ କଣ ସବୁ କହିବେ ଘରକୁ ଯାଇଥିଲୁ।
କ ଫୋନ କରି ଫୋନ କରିକି କୁହ ମୋ ନଖ ଉଠିଲେ ଯିବି।
ହଁ ଆଚ୍ଛା ଆଚ୍ଛା ଠିକ କଥା ରାଇଟ କଥାାରେ କଛି ଫୋନ କରିଦେବି କହିବି ଏକାଥରେ ରଜ ଯାଉ ନ ପଖ ଉଠୁ ମୁଁ ଯାଇ ପହଞ୍ଚିବି।
ହଁ ନଖଟା ନ ଉଠିଲେ କେମି ଯିବି।
ହଁ ଯେମିତି ହେଲେ ଯିବାକୁ ପଡିବ କିନ୍ତୁ ଠିକ ଅଛି ଆଜି କିନ୍ତୁ ମାର୍କେଟ ଆସ ଆମେ ଟିକେ ଚାଟ ଗୁପୁତୁପ ଟେ ଖାଇଦବା ହେଲା। କାରଣ ଆଜି ମାନେ ବୁଧବାର ଅଛି ଖାଇଦବା ମୁଁ କାଲି ଟିକେ ଖାଏ ନା ପିଆଜ ରସୁଣ ହେଲେ ବୁଝିପାରିଲ ନା। ଶୁକ୍ରବରେ ମୁଁ ଖାଇବିନି ତମେ ଟିକେ ଆଜି ଆସ ଆମେ ଟିକେ ମାର୍କେଟ ରେ ଖାଇ ଖୁଇ ଦବା। ତାପରକୁ ଯାହା କିଣା କିିଣି କରିବ କରିବ ଆଉ ତମେ କିଣିଦବ ମୁଁ କିଣିଦେବି ଆଉ କଣ।
ହଁ ସାଙ୍ଗ ହେଇ କିଣା କିିଣି କରିଦବା ଆଉ।
ତେ କଣ ତମେ ଗୋଟେଡ୍ରେସ କିଣିବ ନା ଶାଢୀ ଫାଡି କିଣିବ?
ନାଇଁ ଖାଲି ଡ୍ରେସ ଗୋଟେ ଆଣିଥାନ୍ତି ଶାଢୀ ନୂଆ ଶାଢୀ ଅଛି ବହୁତ ପିନ୍ଧିନି। କାଇଁ ଏତେ ଆଉ କିଣିବି ଖାଲି ଡ୍ରେସ ଗୋଟେ କିଣିଥାନ୍ତି।
ଆଚ୍ଛା ଆଚ୍ଛା ଖାଲି ଡ୍ରେସ୍ ଗୋଟେ କିଣିଦବ ନାଇଁ ହଉ ଆସ ତମେ ମତେ ତମେ ତମ ଚଏସ୍ ଗୁଡ଼ା ବଢିଆ ବଢ଼ିଆ କାରଣ ତମେ ଯୋଉ ପିନ୍ଧନା ଡ୍ରେସ ଗୁଡା ମତେ ଭାରି ଭଲ ଲାଗ। ଆ ମୋ ପାଇଁ ଗୋଟ ଡେ ଚଏସ୍ କରିଦବ ସାଢୀ ତ ମୁଁ ଏମିତିରେ ନେଇକି ଦେଇ ଦେଇଦେଇଚି ଟେଲରିଂ ପାଖରେ ଆଉ ବ୍ଲାଉଜ କରିଦେବେ ଆଉ।
ଏକାଥରେ ମିଶି ମାସିକିଖିକି କିଣିଥାନ୍ତତା ତମ ଗୋଟେ କିଣିବଁ ଗୋଟେ କିଣିବି ସାଙ୍ଗ ହେଇକି
ହଁ ଆଉ ପୁରା ଆମେ ମଚ କିଣିକି ପକେଇଦବା ନହେଲେ ଆଉ ଫଟୋ ଉଠେଇଦବା ଆଉ ହେଲା। ହଁ ଆଉ ତମେ ସୁନ୍ଦରୀ ମୁଁ ସୁନ୍ଦରୀ ନା କଣ? ପୁରା ଜଳିବ ଆଉ। ପୁରା ରଜରେ ତାପରେ ଆମର ହେଇଯିବ ରଜ ଆଉ।
ହଁ।
ଆଚ୍ଛା ଆଚ୍ଛା। ଏମିତିଟ ହବ ଟିକେ ଚେଷ୍ଟା କରିବ ଆଉ ଯେମିତି ଟିକେ ଆସିକି ପହଞ୍ଚିବା ପାଇଁ ଟିକେ ଚେଷ୍ଟା କରିବ ଆଉ ବୁଝିପାରିଲ ନା।
ହଁ ହଁ ନିହାତି ଭାବରେ ଆମେ ଯିବୁ।
ଆଚ୍ଛା ଆଚ୍ଛା ହଉ ତାହେଲେ ଠିକ୍ ଅଛି କାରଣ ଏବେ ତ ହେଇ ଟାଇମ ହେଲାଣି ତାପରେ ମୁଁ ଯୋଉ ଯିବି ଟିକେ କଣ କହିଲ ମୁୋ ଫୋ ଧୋଇ ଦେଇଦେବି। ଆଉ ତମେ ତ ଜାଣିଚ ମୁଁ ମେକଅପ୍ ହେଲେ ମାନେ ଦି ଘଣ୍ଟା। ଆଉ ହବାକୁ ଯଦି ଏତେ ବଳୁ ବାହାରିବି ଆସିକି ଏପ ଯାଉ ଯାଉ ଘଣ୍ଟେ ଲାଗିବ ଇଭିନିଂ ହେଇଯିବ ଆଉ ସେଥିପାଇଁ ଟିକ ସଜଜ ହେଇ ହଇକି ଯିବା ଆଉ।
ହଁ ହଁ ଭଲସେ ଲଗେଇ ଲଗେଇ ଦିଅ ମୁଁ ବି ଯାଉଛି ବାହାରିବି ହେଲା। ଆ ବାହାରି
ଟିରେ ଆସିବ ନା ସ୍କୁଟି ଫୁଟିରେ ଆସିବ ନା ଆଁ ମାନେ ଏମିତି କିଏ ଭାଇ ଫାଇ ଆଣି ଛାଡ଼ିଦେବେ?
ନାଇଁ ଆମେ ଯାହାହେଲେ ଗାଡି ନେଇକି ଯିବୁ ନା ଆଉ।
ଓହୋ ଗାଡି ନେଇକିନି ଆସିବ ନାଇଁ? ଆଚ୍ଛା ଆଚ୍ଛା ତମେ ଗାଡିରେ ଆସ ମୁଁ ଆମ ସ୍କୁଟି ଅଛି ନେଇ ପଳଉଚି ନେଇ ପଳଉଚି ଆଉ କିଣା କିଣି କରିଦେଇ ରାତିରାତି ଟିକେ ପଳେଇଆସିବା। ମୋ ମା ନୁହେଁ ଖାଲି ଚିଡେଇବ ମ ରାତିରେ ଗଲେ ତ ସ୍କୁଟି ଫୁଟି ରେ। ଥରେ ଆମ ଗାଁ ର ଗୋଟେ ଝିଅ ଟେ ମୋତେ ନେଇ ପକେଇକି ମାରି ଦେଇଥିଲା ତ ଏକାଥେନେ ମୋ ଗୋଡ ଫୋଡ ଛିଡେଇ ଦେଇଥିଲା। ମା ଆଉ ଟିକେ ସ୍କୁଟି ଦଉନି ଟିକେ ଆସିକି ପହଞ୍ଚିବ ଆଉ।
ହଁ ହଁ ହଉ ଠିକ୍ ଅଛି।
ହଉ ହଉ ଠିକ୍ ଅଛି ଆଉ ରଖୁଚି ଆଉ ବାଏ ବାଏ।
ବା ହଁ ବାଏ ବାଏ।